ହ୍ୟାଲୋ, ହଁ କଣ କରୁଛୁ?
କଣ କରୁଛୁ?
ବସିକି ଲୁଡୁ ଖେଳୁଥିଲି। ତୁ?
ହ୍ୟାଲୋ। ଖାଉଥିଲି। ବାନ୍ତି କରିଦେଲା ବା, ହା। ମୁଁ ତାକୁ ତରତର ମାନେ ନିଃଶ୍ବାସ ନବାକୁ ଦେଲିନି ହେଲା। ତରତର ତରତର କରି ଖୁଆଇଦେଲି ଯେ, ସବୁତିକ ଗାଳିଦେଲା। ଭାରି ରାଗ ଲାଗୁଚି ମୋନ୍ତେଅଟେ। ସେ ଗୋଟେ ଖାଉଛି, ଭାଉଜଙ୍କ ଘରକୁ ଆସିକି। ଜବରଦସ୍ତି ନୁହଲୋ, ସେ ଖେଳୁଛି ଭାଉଜଙ୍କ ଘରକୁ ଆସିଥିଲା ତ। ଆ ହେ ଭାଉଜଙ୍କ ଘରୁକୁ ଆଇଲେ ଖାଇଦଉଛି, ମୁଁ ଖୁଆଇ ଦଉଛି, ଖାଇଦବ ବୋଲି ପିଲାଟା। ମୋରି ଯୋଗୁଁ ମୋ ଟୁକୁ ଖାଉନି, ସେଥିପାଇଁ ହଇରାଣ ହଉଛି। ରୋଷେଇ।
କାହାରିକୁ ଦେବିନି। ସରୋଜ ପୁଅ କୁ ବା ଭାବୁଛି।
ସରୋଜ! କଣ ହେଲା?
ପୁଅକୁ ଆମର, ଆଲ ଆମ ପୁଅକୁ ବା। ପୁଅକୁ ତ ଆଜିଠୁ ସେତି ମୋବାଇଲ ଦେଖେଇକିନା ଖୁଏଇଦେଲିି। ସିଏ ମୋବାଇଲ ଦେଖୁଛି, ବୋଲି ମମି ଠୁ ଖାଇ ଚାଲିଚି, ଖାଇ ଚାଲିଚି, ଖାଇ ଚାଲିଚି। ଆ ମତେ କହିପାରୁନି ଯେ ହ ମୁଁ ଵାନ୍ତି କରି ଦେଇଚି।
ଓହୋ।
ଉଠକି ଯାଇକି ବାହାରେ ବସିଚି ତ। ମୁଁ ସବୁ ପୁରା ବାହାର କରିଦେଇଚି ପେଟରେ କିଛି ବି ତାର ଖାଇବା ନାହିଁ ସବୁ ବାହାରେ ପଡ଼ିଥିଲା ତା ପରେ ଖୁଆଉଚିପା ତା ମାମା ନଥିଲା ଝାରପଡ଼ା ଯାଇଥିଲା।
ଜାଣିଛି ନା ଜାଣିନି?
ଜାଣିଛି ମୁଁ କହିଲି କଣ ହେଇଛି ଜଲଦି କୁହ? ହଁ ହଁ ଥୋଇଦେଲି।
ହଁ।
ହୁଁ ପା ଆଇଲେ କଣ କହିଲୁ?
ସେ ନୁହଁ ଅ ଅ କରୁଥିଲା ବେଶି ମେସିନରେ ଉପରେ ଭାଉଜଙ୍କର ବସି ବାନ୍ତି କଲା ତଳ ଅ ଅ ତାଙ୍କର ସିଲିଆର ଥୁଆ ହେଇଥିଲା ସ ପାଇଟି ଫାଇଟି ବ୍ୟାଗ୍ ସବୁ ଅଛି ତାଙ୍କର।
ସେ ଭାଉଜ ଯୋଉ ବ୍ଲାଉଜ ସିଲେଇ କରୁଛି ଭଲ କରୁଛି ଭଲରେ।
ହୁଁ କଣ କଣ ହେଲାକି?
ନାଇଁ କେତେବେଳେ ଗଲେ ଦେଖିଵା ସେ ପା ସିଲେଇ କରିବାକୁ।
ହଉ। ଆଉ କେବେ ତୋର ଆସିବା ନାଇଁ ତୋର ଆଉ ଆସିବା କେବେ?
କୁଆଡେ ଘରଆଡେ।
ହୁଁ।
ସେଇଟା ସବୁ ଛାଡ଼ିଦେଇଛି।
ଭାଇ ବାହାଘରକୁ ନା ଗଲ ନା ଭାଇ ନିର୍ବନ୍ଧକୁ।
ହଁ।
ସେତେବେଳେ ପୁଣି ଯଦି ଇଏ ହେଇଥିବ ଆସିବୁନି ବି ନୁହଁ।
ହ ଅଛିିତ ଦେଖିବା
ଦେଖେଇବା।
ହୁ।
ଆଉ ଦେଖିବୁନୁ ଦେଖୁ ଗଲା ନା ଆଉ
ସେଠ ହେଇଯାଉଛନ୍ତି ଆଉ ଯେତେ ନେଲେ ସେତେ
ସେ ମୁଁ ତ ତ ସେଇ କଥା କ କାଲି ବୁଝେଇଲି ଦେଖେଇ ଦବୁ ବେଟର।
ଯଦି ହଁ କୁହନ୍ତେ ଯେତେବେଳେ କଣ ମୁଣ୍ଡକୁ ଉଠୁଛି କଣ କରିବୁ କଣ ନାଇଁ।
ତରଲନାଇଁ ତରାଲାହବ ହେଲା।
ହଁ।
ମୁଁ ପା ଯାଇଥିଲି ଦେଖିବାକୁ ମୋ ଅଫିସ ତ ସବୁ ବଳେ ଖୁଲା ରହିଛି।
ହଁ ହଁ।
ତୁ କହୁଥିଲୁ ନା ତୁ ଷ୍ଟ୍ରେସରେ ରହୁଥିଲୁ ହା ଦେଖୁ ଦେଖୁ।
ଭାଇଥିଲେ।
ଇଏ ଆସିବେନି।
ହଁ ସେୟା ତ କହୁଛି।
ତୁ କଣ ଦେଖେଇବାକୁ କହୁଥିଲୁ?
ଯିବି ହେବ ହେଇନି ରୁପି। ଭୋଗ ଟିକେ ଅଛି ତାଙ୍କ ପାଇଁ। ଚାଉମିିନ ଅଛି ସିଏ କଣ ଖାଇବ?
ସଖାଳେ ମାମୁଁ ଆସିଥିଲେ ତ ଯଉ ବହୁତ ଭୋଗ ଆଣିକି ଆସିଲ ଖାଇଦେଇଥିଲୁ। ଅଧିକ ଥିଲା ଆମେ ତିନି ଖାଇଥିଲୁ ଆଉ ଟିକେ ଅଛି ସେ ଖାଇବେ ବୋଧେ।
ମାନେ ତୁ ସକାଳ
ନା କାଲି ଚାଓମିିନ୍ କରଥିଲି ସକାଳୁ।
ଘରଟା ଗୋଟେ ପୋଟଳ ଚିପ୍ସ ଚାଓମିନ୍ ଖାଇଥିଲୁ।
ହଁ ମା କହିଲେ ସକାଳ ଚାଓମିନ କର ହଁ ଶୀତ ଦିନ ଖାଇଦବ ନା? କିନ୍ତୁ ଆଜି ଭଲ ବଢିଆ ହେଇଥିଲା। ଆଜି ଭଲ ହେଇଥିଲା କାଇଁ କହିଲୁ ନାଇଁ ଶୁଣେ ଶୁଣୁୁ। ଶୀତ ଦିନେ ସବୁ ଶୁଣୁ ଶୀତ ଦିନେ ସବୁଥିବ ପରିବା ପକେଇ କରାହେବ ଯେ ଆ ଭଲ ଲାଗେନି ଆଜିିଖାଲି ପିଆଜ ମେଞ୍ଚେ ଗୁରା ଲଙ୍କା ପିଆଜ ଅଳ୍ପ ଗାଜର। କେବେ ପାଇଲା? ହୁଁ ହୁଁ ଥାଉ।
ନା
ତୁ କଣ କଲୁ?
ମୁଁ ଏବେ ଭେଣ୍ଡି ଆଳୁ ମସଲା କରିଛି ଭେଣ୍ଡି ଆଳୁ ମସଲା କରିଦେଇ ସେ ଭେଣ୍ଡି ଆଳୁ।
ହଁ ବା ଶୁଣାଗଲା ହଁ।
ଆଉ ସକାଳେ କରିଥିଲି ଡାଲମା।
ବସିଛି ଯୋଉ ଓହୋ ଦେବ। ପହରଦିନ ସାଢେ ଛଅ ଟା ବେଳକୁ ଯିବି ଯେ ଖାଇବ କେମିତି ବି ଜାଣିପାରୁନି କଣ।
ତୁ କିଛି ନେ କି ନନେ ତୁ ଫାଷ୍ଟ ଝିଅର ନବୁ।
ତମପୁର ପୁରୁଷତମପୁର କେତେ ସମୟ ରହିକି ସେଇଠୁ ପୁଣି ସତୁରି ଅସିକି ଅଧିକ କିଲୋମିଟର। ଶାନ୍ତି ଘର ଗାଁ ମାନେ ଟୋଟାଲ୍ ଦେଢଶହ ନା ଶହେଅଶୀ ଭୁବନେଶ୍ଵରରୁୁ।
ଟୋଟାଲ୍ ଦେଢ଼ଶହ କିଲୋମିଟର ତ?
ଦେଢଶହ କି ଶହେଅଶୀ ଯିବାଟା ଯିବାଟା ଆସିବା ଅଲଗା।
ଶୁଣୁ ଆମ ଗାଁକୁ ଏଠି ଜିବାଟା ମାନେ ଆମ ବାପଘର ଗାଁ ହେଲା। ଶହେକୋଡ଼ିଏ କିଲୋମିଟର ବଢୁଛି ପା।
ହୁଁ ହୁଁ ହୁଁ ବାଃ ହୁଁ ହୁଁ। ଏ ଏଇଠି ପୁରୁଷୋତମପୁର ଯୋଉ ପୁରୁଷୋତମପୁର ରୁ ଇଚ୍ଛା ପୁର ହେଇ ଆଡେ ଯୋଉ ଯାଇକି ତୋର ସାନ୍ ଦିଦି ବି ଡାକୁଛନ୍ତି ସାନ୍ ଦିଦି ବି ଡ଼ାକୁ ଡାକୁଛନ୍ତି ନା ଗାଡି ଯାଉଛି ମୁଁ ଯାଇକି ପଳେଇ ଆସିଲେ ଭଲ ନା। ତାଙ୍କ ଘର ଦେଖିନେଇ ବି।
କିଛି ଅର୍ଜେଣ୍ଟ ଯଦି ଅଛି ଯା ନହେଲେ ପିଲାଟାକୁ ଏବେ ନେଇକି ଯିବୁ ପୁଣି ଥରେ ସତେଇଶ ତାରିଖରେ ସେଆଡେ ଯିବୁ ତା ଦେହ ଖରାପ ହବ। ଯେତେବେଳେ ପିଲାର କଥାଟା ଚିନ୍ତା କଲୁ। ପିଲାର କଥାଟା ଫାଷ୍ଟ ଚିନ୍ତା କରି କାଇଁ ହଉଛି କହୁନୁ ଘରେ ଚିଡି ସିଆଡୁ ଆସିଲେ ନହେଲେ ଯିବୁ।
ଦେଖିଆ କଣ ହଉଛି। ଦେଖା ଯାଉ ଆଉ। କାଲି ମୋଟିର ନଣନ୍ଦର ବାହାଘର ଥିଲା ହେଲା। ବଡବାପା ଉଁ ଶ ଶଶୁର ଏକାଠେ ହୋଇଚନ୍ତି ଆମୁକୁ ଡାକିଆ କଥା ନା ନାଇଁ କହିଲେ। ମୋ ବାହାଘରରେ ସେମାନଙ୍କୁ ଡାକିଥିଲା ତା ବୋଲେ ଆମୁକୁ ଡାକିିଆ କଥା ନା।
ହଁ ତାହେଲେ ତୁ ଯାହା ବି ଯିବା କଥା।
ନାଇଁ ଡାକିନି।
ସେ ରାଗିଚି କିଏ ଉଠେଇବ ମାନେ ଖାଇବା ପାଇଁ ବେଶୀ ମୁଣ୍ଡ ବୁଲଉଛି।
ଏବେ ତ ଭାଇ ଘରେ ପୁରା ଝଗଡା ମଗଡା ହେଇକି ମୁଁ ତ ଫ୍ରି ହେଲେ କେତେବେଳେ କି? ଆଉ ଚାଲଥିଲା ପାଲା।
ପଛରେ କହିବି କେତେବେଳେ ଫ୍ରି ହେଲେ ଏବେ ଆଉ ମୁଡ୍ ଆଉ ନାହିଁ। ମୁଁ କାଲି ଏକାବେଳେ ରାତି ଗୋଟେରେ ଶୋଇଛି ହେଲା କାଲି ରାତି ଗୋଟେରେ ଶୋଇଲି ଯେ ଉଁ ଛଅଟାରେ ଉଠିଲି। ଆଉ ତାପରଠୁ ଶୋଇନି ମାନେ କହୁଚି ମାନେ ଆଜି ରୋଷେଇ ନାଇଁ ସିନା କିନ୍ତୁ ଶୋଏ କେମିତି କାମ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ନା ଶାନ୍ତିରେ ବସୁଚି ନା ଶୋଇଛି କିଛି ନାଇଁ। ହଇରାଣ ହଉଛୁ ଖାଲି। ସେ ଆସିଲେ ସାଢେ ଏଗାରଟା ବେଳୁକୁ ମୁଁ କାରଣ ମୁଁ ସାଢେ ଏଗାରଟା ବେଳୁକୁ ଛାବିଟା ତାଙ୍କ ମୁହଁକୁ ଫୋପାଡୁଥିଲି ଧରିଦେଲେ କ୍ୟାଚେ। ଏପଟୁ ଥାଇକି ଏ ରାଗ ଲାଗିବ। କୋଉଠେ ମିଶିକି ଠିଆ ହେଇକି ଏଠି କଥା ହଉଛନ୍ତି ଜଣଙ୍କ ସହିତ ହେଲା। ଏଇଠି ପାଖରେ ଫୋନ୍ ନ କଲୁ ମତେ ଟେନସନ୍ ଲାଗେ ମୁଁ ପୁରା କାନ୍ଦ୍ ସିଏ ସମ୍ ପେନ୍ ଯେତେ ବିଜି ଥିବେ ଫୋନଟା କାଟିଦେବେ ମୁଁ କାଟିବି ମାନେ କାଟିବେନି ଥରେ ଯଦି ମୋ ମୁଣ୍ଡ ଖରାପ ହେଇଯିବ। ତିନ ଥର ଫୋନ କରୁଚି ଉଠଉନାହାନ୍ତି ନା ଠିକ୍ ସାଢେ ଏଗାର୍
ସେ କାମରେ ଥିବେ ତୁ ବାର୍ ବାର୍ ଫୋନ୍ କରିବୁ ବୋଲି ବି ହବ କି।
ନାଇଁ ବେ ସିଏ କାଠିଦେବେ ବିଜି ଥିଲେ କାଟିଦେବେ କଁ ଅର୍ଜେଣ୍ଡ୍ ଅଛି କି ଫୋନ୍ ନଗେଇ ପଚାରିବେ ମୁଁ ନା କଇଲେ କାଟିଦେବେ। କି ବେଶୀ ବିଜି ଥିଲେ ଫୋନଟା ଡାଇରେକ୍ଟ କାଟିଦେବେ ମୁଁ ଆଉ କରିବିନି। ଆଉ ସେ ଫୋନ ଉଠେଇବେନି ଯଦି ମୁଁ ମତେ ଟେନସନ୍ ଲାଗେ ସେ ଏବେ ନାଇଁ ସବୁବେଳେ। ମୋ ଓପୁରୁ ଚାବିଟା ଫୋପ୍ ପାଡିଲେ ଏ ମୁଁ ଜାଣିନଥାନ୍ତି ଲୋ ସେଇ ସେଇ ଲୋକଟା ଗଲା ତାପରେ ଇଏ ଯେତେଲେ ଗଲେ ମୁଁ ଜାଣିଲି ଆଉ ତା ସହିତ କଥା ହଉଥିବେ ଯେନ୍ତି ଧରି ସେ ଫୋପାଡିଲେ ମୁଁ ବାଲକୁନିରେ ଠିଆ ହେଇଥିଲି ତ
ହ
ସେଥିପାଇଁ
ଏ ଦେଖେ ତୁ ଉଁ ବାରବାର୍ ଫୋନ୍ କରିବୁନୁ।
କଁ କରେ ମୁଁ ବାରମ୍ବାର ଫୋନ୍ କରୁଛି। କଁ କରୁଛ କଁ ନାଇଁ ଅ ଦି ଘଣ୍ଟାରେ ଥରେ ତିନି ଘଣ୍ଟାରେ ଥରେ ଏନ୍ତି କରୁଥିବି। ନକରିଲେ ବି ତାଙ୍କ ରାଗ ଆଜି କରୁନି। ମୁଁ ମୁଁ ନକରିଲେ ତାଙ୍କର ରାଗ କହିଲନି ବିଜି ଅ ଛି ଇଏ ଅଛ ଇନ୍ତି କହିବେ।
ଦିନେ ଆଉ ଫୋନ୍ କଲିନି ମୁଁ ବି ଆଜି ଦିନ ସାରା କଁ କରୁଥିଲୁ କି ଫୋନଟା କାଇଁ କରୁନଥୁଲୁ।
ହଁ ରାଗ ଇଏ ବି ସେନ୍ତିଆ ମୁଁ ମୁଁ ଆମେ ଆଦତ୍ ତ ମୁଁ ଆଦତ୍ କରିଦେଇଚି ନା। ଆଉ ଆମ ଓପୁରୁ ମୁଁ ଭଲ ଯାହା ହଉ ହଉ କି ହଉ ଆଉ। ଉଁ ହୁଁ। ହଉ ତାହେଲେ ମୁଁ ରଖୁଚି ପରେ କରୁଛି ହଁ।